ପର୍ବ ପର୍ବାଣୀ ବାର ମାସରେ ତେର ପର୍ବ।
ହଁ ଓଡିଆ ମାନେ ଖୁସିରେ ରହିବା ଜାଣନ୍ତି। ପ୍ରତି ମାସରେ କିଛି ନା କିଛି ପର୍ବ ଲାଗି ରହେ ଯୋଉଟା କି ପ୍ରକୃତି ଅ ଚାଷ ଆଉ ଦେବ ବା ଦେବୀ ସବୁ ମିଶିଯାଏ।
ହଁ ଯେଉଁ ମୁଖ୍ୟ ଯେଉଁ ପର୍ବ ଗୁଡ଼ିକ ଅଛି ଏମିତିକି ମାଘ ମାସ। ମାଘ ମାସ ଗୋଟେ ଥାଏନା ସେଥିରେ ମକର ସଂ
ମାଘ ମାସ ହଁ ମାଘ ମାସରେ ହଉଚି ମାନେ ପ୍ରଥମ ମାସ ଯୋଉଟାକି
ହଁ ଏଟାକୁ ପୁଷ ପୂନେଇବି କୁହାଯାଏ।
ହଁ ମାଘ ମାସରେ ଯୋଉଟାକି ମକର ସଂକ୍ରାନ୍ତି ତାକୁ ପୁଷ ପୁନେଇଁବି କୁହନ୍ତି।
ହଁ ନୂଆ ଚାଉଳ ଯୋଉ ଆସେ ଘରକୁ ଆଣନ୍ତି ପିଠାପଣା ଖାଇ ଅ୍ ପୂଜାବି କରନ୍ତି ଧାନ କାଟି ଖୁସିବି ମନାନ୍ତି।
ହଁ ତାପରେ ସେଖେଣ୍ଡରେ ଆସୁଛି ଅ ଦ୍ଵିତୀୟତଃ ଫାଲଗୁନ ମାସ ଅ ଯୋଉଟାକି ଦୋଳ ପୂର୍ଣ୍ଣିମା ବା ହୋଲିକି ଫାଲଗୁନା ମାସରେ ଗୋଟେ ଦୋଳ ପୂର୍ଣ୍ଣିମା ଯୋଉଟାକି ହୋଲି ପାଳନ୍ତି ଯୋଉଟାକି ଶ୍ରୀକୃଷ୍ଣ ଙ୍କ ଦୋଳ ମଣ୍ଡପ ଉତ୍ସବ ହୁଏ ଆଉ ଆବରି ଗୁଲାଇ ଖେଳନ୍ତି। ଗ୍ରାମାଞ୍ଚଳରେ ମେଲଣବି ଗୀତ ଗାଆନ୍ତି ଆଉ।
ତାପରେ ହଁ ତୃତୀୟରେ ଯୋଉ ଚୈତ୍ର ମାସବି ଥାଏ ଚୈତ୍ର ପର୍ବ ଯାହାକୁ କୁହନ୍ତି ସ ସଂକ୍ରାନ୍ତି ମେଷ ମ ସଂକ୍ରାନ୍ତିବି କୁହନ୍ତି।
ଆ ପାଞ୍ଜିର ନୂଆ ବର୍ଷବି ଆରମ୍ଭ ହୋଇଥାଏ। ପଣ ସଂକ୍ରାନ୍ତି ଦିନ ବେଲପଣା ପଣା ସଂକ୍ରାନ୍ତିର ଓଡିଶାର ନୂତନ ବର୍ଷନା ବେଲ ପଣା ଚନ୍ଦନବି ଲଗାନ୍ତି ବେଲ ପଣାବି ପିଅନ୍ତି। ଗରମରେବି ଟିକେ ରକ୍ଷା ମିଳେ।
ହଁ ବୈଶାଖ ମାସରେବି ଗୋଟେ ପଡ଼େ ଅକ୍ଷୟ ତୃତୀୟା ଯରେ ଯେଉଁଟାକି ଚାଷ ଯେଉଁମାନେ ଚାଷ କରନ୍ତି ଚାଷୀମାନେ ସେମାନେ ଚାଷ ମାନେ ଚା ଯେକୌଣସି ଚାଷ କରନ୍ତି ଚାଷର ଆରମ୍ଭ ଦିନ ହଉଚି ଯେମିତି ଧାନ ଚାଷ କରନ୍ତି। ସେଇଟା ହଉଚି ଅ ମାନେ ଚାଷ କରିବାର ପ୍ରଥମ ଦିନ ସେଇଦିନ ଚାଷ ଆରମ୍ଭ କାର୍ଯ୍ୟ କରାଯାଏ।
ହଁ ସୁନାବି ଥାଏ।
ହଁ ସୁନା କିଣିବା ସେଦିନ ଶୁଭ ବୋଲି ମନାଯାଏ ଅକ୍ଷୟ ତୃତୀୟା ଦିନ ଯଦି ସୁନା କିଣନ୍ତି ତାହେଲେ ସେଟା ଶୁଭ ବୋଲି ମାନନ୍ତି। ଆଉ ଚାଷୀ ମାନ ହଳ ହଳବି ସେଥିରେ ଲଗେଇବା ଆରମ୍ଭ କରନ୍ତି ଆଉ।
ଜ୍ୟେଷ୍ଠ ମାସରେ ଯେଉଁ ମା ମାନ ସାବିତ୍ରୀ ବ୍ରତ ଦେବସ୍ନାନ ପୂର୍ଣ୍ଣିମା ଏଗୁଡ଼ା ପାଳନ କରନ୍ତି।
ଏ ମା ମାନେ ତାଙ୍କ ସ୍ୱାମୀଙ୍କ ପାଇଁ ଦୀର୍ଘାୟୁ ଉପବାସ କରନ୍ତି। ଆଚ୍ଛା ପୁରୀରେ ଯୋଉ ଜଗନ୍ନାଥଙ୍କ ମନ୍ଦିର
ହଁ ସ୍ନାନ ଯାତ୍ରା ସେତେବେଳେ ହୁଏ ଦେବସ୍ନାନ ପୂର୍ଣ୍ଣିମା ସେଠି ଅ, ଜଗନ୍ନାଥ, ବଳଭଦ୍ରା, ଆଉ ସୁଭଦ୍ରା ତାଙ୍କୁ ବାହାରକୁ ଅଣାଯାଇ ସେଥିରେ ଅଁ ତାଙ୍କର ସ୍ନାନ ପୂର୍ଣ୍ଣିମା ଗୋଟେ କରାଯାଏ। ଆଷାଢ ମାସରେ ରଥଯାତ୍ରା ହୁଏ ଅ ମାନେ ଠାକୁରଙ୍କର ଯୋଉଟାକି ଓଡିଶାର ବିଶ୍ଵ ପ୍ରସିଦ୍ଧ ପ୍ରକଳ୍ପ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ଲକ୍ଷ ଲକ୍ଷ ଲୋକ ରସି ଟାଣନ୍ତି ନନ୍ଦିଘୋଷ ଯାତ୍ରା ବୋଲିକି ତାକୁ କୁହାଯାଏ। ରଥଯାତ୍ରା ଯୋଉଟାକି ପୁରୀରେ ଓଡ଼ି ବିଶ୍ ପ୍ରସିଦ୍ଧ ରହିଚି ପୁରୀର ରଥଯାତ୍ରା।
ଶ୍ରାବଣ ମାସ ଯୋଉ ଥାଏ ନାଗ ପଞ୍ଚମୀ ଗହ୍ମା ପୂର୍ଣ୍ଣିମା ରାକ୍ଷୀ ପୂର୍ଣ୍ଣିମା ଝିଅ ମାନେ ଯୋଉ ତାଙ୍କ ଭାଇଙ୍କ। ରେ ରକ୍ଷା ବନ୍ଧନରେ ରାକ୍ଷୀ ବାନ୍ଧନ୍ତି। ଗାଁ ରେ ଗହ୍ମା ମେଳା ବି ହୁଏ ଝିଅମାନେ ଗହ୍ମା ଖେଳନ୍ତି ଗୀତ ଗାଆନ୍ତି। କୃଷ୍ଣଙ୍କ ପର୍ବ ଶ୍ରାବଣ ମାସରେ ଯୋଉ କାଉଡି ଭାର ବି ନେଇକି ଯାଆନ୍ତି। ଝିଅ ପୁଅ ଉଭୟ ଯାଆନ୍ତି କାଉଡି ଯାତ୍ରାରେ।
ହଁ।
ହୁଁ
କାଉଡି ଯାତ୍ରା ଗୋଟେ ଥାଏ ପାଣି। ହଁ ଗୋଟେ ଜାଗାରୁ ଗୋଟେ ମାନେ ଗୋଟେ ମନ୍ଦିର ପାଖରେ ଥିବା। ଗାଡିଆ କିମ୍ବା ପୋଖରୀରୁ ସେଥିରୁ ପାଣି ନେଇକି ଆ ଆଉ ଗୋଟେ। ଗୋଟେ ମାନେ ମନ୍ଦିରରେ ଯୋଉଠି କିି ଶିବ ଠାକୁର ଥାଆନ୍ତି। ସେଠି ନେଇକି ଶିବଲିଙ୍ଗ ଉପରେ ପାଣି ଢାଳିକି ମନସ୍କାମନା ପୂର୍ଣ୍ଣ ମଧ୍ୟ କରନ୍ତି।
ଖାଲି ପାଦରେ ଚାଲି ଚାଲି ଯୋ ଯାଆନ୍ତି।
ହଁ କାଉଡି ଭାର ତାକୁ କୁହାଯାଏ।
ହଁ।
ଭାଦ୍ରବ ମାସରେ ଯୋଉଟା କି ଜନ୍ମାଷ୍ଟମୀ ପଡ଼େ। ଗଣେଶ ପୂଜା ମଧ୍ୟ ଭାଦ୍ରବ ମାସରେ ପଡେ। କୃଷ୍ଣଙ୍କର ଜନ୍ମ ଉତ୍ସବ ହଉଛି ଜନ୍ମାଷ୍ଟମୀ। ତାପରେ ଗଣେଶ ବାପା ଯୋଉ ଆସନ୍ତି ଗଣେଶ ପୂଜା କରାଯାଏ। ଆ ଦଶ ଦିନ ଧୁମଧାମ୍ ରେ ପୂଜା କରାଯାଏ। ଗଣେଶ ପୂଜା ଆମ ଗାଁ ରେ ବି ବହୁତ ବହୁତ ଭଲସେ ହୁଏ।
ଆଶ୍ଵିନୀ ମାସ। ଯେଉଁ ଦୁର୍ଗା ମାଙ୍କ ପୂଜା କରନ୍ତି କୁମାରୀ ପୂର୍ଣ୍ଣିମା ବି ଝିଅମାନେ। ପାଳନ୍ତି।
ଆଶ୍ୱିନ ମାସରେ ଦୁର୍ଗା ପୂଜା ବି ହୁଏ ଆଉ କୁମାର ପୂର୍ଣ୍ଣିମା ବି ଆସେ।
ହଁ କୁମାରୀ ଝିଅ ମାନେ ତାଙ୍କ। ଭଲ ବର ପାଇଁ ଉପବାସ ବି ରଖିଥାନ୍ତି ତାକୁ ତ ସାତ ଦିନ ପାଳନ କରାଯାଏ। ଛଅ ଦିନ ତ ସେମିତି କରନ୍ତି ଲାଷ୍ଟ ଦିନ ଉପବାସ କରି ତାଙ୍କ ବ୍ରତକୁ ସମାପ୍ତ କରନ୍ତି। ଚାନ୍ଦକୁ କ୍ଷୀର ଭାତ ଦେଖାନ୍ତି। ଦୁର୍ଗା ପୂଜା ପାଞ୍ଚ ଧରି ପାଞ୍ଚ ଦିନ ବି ହୁଏ। ଯୋଉଟା କି ଦଶହରା ବି ତାକୁ କୁହାଯାଏ।
ହଁ। କାର୍ତ୍ତିକ ମାସରେ ତାପରେ କାର୍ତ୍ତିକ ମାସରେ କୁମାର ପୂର୍ଣ୍ଣିମା ଯୋଉ ହୁଏ। ଆ କୁମାର ପୂର୍ଣ୍ଣିମା ତ କାର୍ତ୍ତିକ ମାସରେ ପଡେ। ଆଉ କାର୍ତ୍ତିକ ପୂର୍ଣ୍ଣିମାରୁ କାର୍ତ୍ତିକ ପୂର୍ଣ୍ଣିମା ହୁଏ। ସମ୍ପୂର୍ଣ୍ଣ ମାସ। ହଁ କାର୍ତ୍ତିକ ମାସ ସମ୍ପୂର୍ଣ୍ଣ ମାସ ଠାକୁରଙ୍କୁ ଖା ଖାଦ୍ୟ ଦେଖାନ୍ତି। କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ବନ୍ଦାଣ କରନ୍ତି। ଆଉ ଓଡିଶାର ସାମୁଦ୍ରିକ ପରମ୍ପରା ମାନେ ଅ ପରମ୍ପରା ମନେ ପଡେ। ଆକାଶ ଦୀପ ମଧ୍ୟ ଲଗାନ୍ତି ଯୋଉଟା କି ଆକାଶ ଦୀପ ଲଗାନ୍ତି ଯୋଉଟା କି ଙ୍କ। ଦୀପାବଳି ଗୋଟେ କୁହାଯାଏ ଦିିବାଲି ହୁଏ କାର୍ତ୍ତିକ ମାସରେ ପଡେ। ଆଉ କାଳୀ ପୂଜା ବି ହୁଏ କାର୍ତ୍ତିକ ମାସରେ। ଆ ଯୋଉଟା କି। ପଞ୍ଚୁକ କାର୍ତ୍ତିକ ମାସର ଶେଷ ଦିନରେ ଗୋଟେ ପଡେ ପଞ୍ଚୁକ। ହଁ ଯୋଉଟା କି ପାଞ୍ଚ ଦିନ ପାଳନ କରାଯାଏ ତ। ଲାଷ୍ଟ ଦିନ ଯୋଉ ଦିନ କି କାର୍ତ୍ତିକ ପୂର୍ଣ୍ଣିମା ଥାଏ ସେ ପୂର୍ଣ୍ଣିମା ଦିନକୁ ଡଙ୍ଗା ଭସା ଯାଏ ମହାନଦୀରେ ପ୍ରାୟ ତ ଲୋକ ଯାଇକି ମହାନଦୀରେ ଡଙ୍ଗା ଫସାନ୍ତି ଆଉ ଗାଁ ପୋଖରୀରେ ବି ମଧ୍ୟ ଭସାନ୍ତି ଆଉ
ଆଉ ଯୋଉ ମାର୍ଗଶିର ମାସ ଥାଏ ମା ମାନେ ଗୁରୁବାର ଦିନ ପୂଜା କରନ୍ତିନି ଘର ପୋଛା ପୋଛି କରି ଅରୁଆ ଚାଉଳ ବାଟି ହଁ ମାଣ ବସାନ୍ତି ଧାନରେ ଯୋଉ କରନ୍ତି ସେଇଟାକୁ ରଖି ମାଣ ଥୋଇ ପୂଜା କରନ୍ତି।
ଘର ପୋଛାପୋଛି କରି ଗୁରୁବାର ଦିନ ଅରୁଆ ଚାଉଳ ତାକୁ ବାଟିକି ଝୋଟି ବି ପକାନ୍ତି ଘର ଦ୍ବାର ଲିପାପୋଛା କରିକି। ମଣ୍ଡା ପିଠା ବି କାକେରା ପିଠା ପୁରୀ ବି କରି ତାକୁ ଭୋଗ ଲଗାନ୍ତି ମାଆଙ୍କ ପାଖେରେ।
ହଁ ଯୋଉଟା କି ମାଣବସା ଗୁରୁବାର ବୁଧବାର ଦିନ ସବୁ ଘର ଘର ଦ୍ଵାର ସବୁ ଲିପା ପୋଛା କରିକି ଆଉ ଝୋଟି ପକାନ୍ତି ରାତିରେ ଛୁଟି ପକେଇ ଦିଅନ୍ତି ସକାଳୁ ଉପଅରୁ ଉଠିକି ଆ ଉଠିକି ପୂଜା ବି କରନ୍ତି ମା ଲକ୍ଷ୍ମୀଙ୍କର ପୂଜା କରନ୍ତି। ସେଥିପାଇଁ ଷୋଳ ପ୍ରକାର ର ପିଠା ମଧ୍ୟ କରନ୍ତି, ଆଉ ପିଠା କରିକି ଠାକୁ ମାଙ୍କ ପାଖରେ ଭୋଗ କରାଯାଏ ଆଉ ସେଓ ସେ ଭୋଗ ଟା କେବଳ ଘର ଲୋକମାନେ ହିଁ ଖାଇପାରିବେ ଘରର ଅନ୍ୟ ମାନେ ବା ଖାଇପାରିବେନି।
ହଁ ଆଉ ପୌଷ ମାସ ଯୋଉଟା ଥାଏ ବର୍ଷର ଯୋଉ ବାର ମାସ ମଧ୍ୟରୁ ବାର ମାସର ଯୋଉ ବର୍ଷ ଥାଏ ତେର ପର୍ବ ଭିତରୁ ଗୋଟିଏ ପୌଷ ପୂର୍ଣ୍ଣିମା ଯାହାକୁ କୁହନ୍ତି ତାପରେ ତ ଶୀତ ଦିନ ସେଇଠୁ ଆରମ୍ଭ ହେଇଯାଏ ନା ପିଠା ଖାଇବା ବି ଭଲ ବି ଲାଗିବ।
ହଁ। ବୈଶାଖ ଆଉ ଜେଷ୍ଠ ମାସରେ ରଜ ପର୍ବ ପଡେ ଯୋଉଟା କି ଧରି ତ୍ରୀଙ୍କର ଋତୁସ୍ରାବ ପର୍ବ ତିନି ଦିନ ଝିଅ ମାନେ ରାଣୀ ଭଳିଆ ରୁହତି ଦୋଳି ଖେଳନ୍ତି, ପୋଡ ପିଠା ଖାଆନ୍ତି ପଣା ମଧ୍ୟ ପିଅନ୍ତି ରଜ ପାନ ମଧ୍ୟ ଖାନ୍ ତି ଆଉ ରଜ ଦୋଳିର ଗୀତ ଗାଇକି ଦୋଳିରେ ବସିକି ଝୁଲନ୍ତି।
ପୋଡ଼ପିଠା ପଣା କଦଳୀ ଆଉ ପଣସ ପାଚେଲା ଆମ୍ବ
ଏସବୁ ରଜରେ ବହୁତୁ ମନେ ପକାନ୍ତି, ଆଉ ଆରମ୍ଭ ହୁଏ।
ହଁ ମିଠା ବି ଖାଆନ୍ତି ରଜରେ ମିଠା ବି ଖାଆନ୍ତି ଖାଲି ପାଦରେ ଚାଲନ୍ତିନି। ଏ ମାନେ ଗୋଡରେ ଏ କଦଳୀ ପାଟୁଆ ଦେଇକି ଚାଲନ୍ତି। ଝିଅ ମାନେ କାଟନ୍ତିନି କିଛି ପରିବା ହଉ ରୋଷେଇ ବାସ କିଛି ବି କରନ୍ତିନି। ମାନେ କଷ୍ଟ ହେଲା ଭଳିଆ କାମ କିଛି କରନ୍ତିନି।
ଚାଷୀ ମାନେ ବି ହଳ ଛାଡି ଦିଅନ୍ତି ଚାଷ କରନ୍ତି ବି।
ହଁ ମାଟି ମାଆକୁ ଯେମିତି କଷ୍ଟ ନହବ ସେମିତି କାମ ସବୁ କରନ୍ତି। ଯେମିତି କଷ୍ଟ ହେଲା ଭଳିଆ କାମ କିଛି କରନ୍ତିନି।
ହଁ।
ହ ଓଡିଶାର ଭାସ କଥା ହେଲା ଆମ ପର୍ବ ସବୁ ପ୍ରକୃତି ଆଉ ଚାଷ ସହିତ ଯୋଡି ହୋଇ ରହିଛି ଯେମିତି କି ରଜରେ ଧରିତ୍ରୀ ମା ମାନ ମାଣବସାରେ ଲକ୍ଷ୍ମୀ ଅକ୍ଷୟ ତୃତୀୟରେ ହଳ ଖାଦ୍ୟ ବି ଅନୁସାରେ ଗରମ ଗରମରେ ପଣା ଶୀତରେ ପିଠା ଆଉ ବର୍ଷା ଦିନେ ଛଣା ଛଣି ଯେମିତି କିି ପକୁଡି ପରା ନିମିକି ଏଇରା ସବୁ
କାକେରା ପିଠା ଖାଲିଛ
କଣ କହିଲ କାକର ପିଠା
କାକରା ପିଠା ବହୁ ବର୍ଷାରେ ଖାଇଲେ ଚଳିବନି
ହଁ କା ଛଣା ଛଣି ଯାହାବି ଗୋଟେ ଭଲ ଜିନିଷ ଖାଇବାକୁ ବର୍ଷା ଦିନେ ଭଲ ଲାଗେ ଯେମିତି କିି ଚା ପିଇଲେ ଭଲ ଲାଗେ। ବର୍ଷା ହଉଥିବ ତା ସହିତ ଚା ଟିକେ ପକଉଛି ଚା ସହିତ କ୍ଷୀର ଚା ସହିତ ତା ସହିତ ପକୁଡି ଛଣା ହେଇଥିବ ତାକୁ ଖାଇବାକୁ ଭଲ ଲାଗେ ଆ ଅଲଗା ଜିନିଷ ବି ଖାଇବା ଭଲ ଲାଗେ।
ମୁଢ଼ି କେବେ ଖାଇଛ ମୁଢ଼ି?
ହଁ ମୁଥି ସହିତ ମିକ୍ସର ଆଉ ପିଆଜ କଞ୍ଚା ଲଙ୍କା ଟମାଟୋ ଆଉ ଧନିଆ ପତ୍ର କାକୁଡି ଆଉ ମଟର ଆଉ ଟିକେ ଖଟା ମାନେ ଆଚାର ଟିକେ ଆଉ ସେଥିରେ କଣ କହିଲ? ସୋରିଷ ତେଲ ଏସବୁ ପକେଇକି ତାର ଗୋଟେ ମିକ୍ସ ବନେଇ ଦବୁ ଆଉ ତାପରେ ତାକୁ ଖାଇବୁ। ଆ ବର୍ଷା ଦିନେ ଖାଇବାକୁ ବହୁତ ବଢିଆ ଲାଗିବ।
ନର୍ମାଲ ଦିନରେ ତ ଭଲ ଲାଗିବ କିନ୍ତୁ ବର୍ଷା ଦିନରେ ବହୁତ ଭଲ ଲାଗିବ।
ହଁ ବର୍ଷା ହଉଥିବ ଘରେ ସମସ୍ତେ ଥିବେ। ଏମିତି କିି ବାପା ଭାଇ ଭଉଣୀ ମା ସମସ୍ତେ ମିଶିକି ଖାଇବୁ। ଖାଉଥିବ ମୁଢି ଚେନାଚରୁ ଦଳା। କେବେ ଖାଇଛୁ?
ମୁଁ ତ ଏମିତି ବହୁତ ଥର ଖାଇଛି।
ହଁ ସେଥିରେ ସିଝା ମଟର ଟିକେ ପକେଇଲେ ବି ତାର ସ୍ୱାଦ ଆଉ ଟିକେ ବଢିଯାଏ ଆଉ ତା ସହିତ ବାଦାମ ଭଜା। ହୁଁ ଯଦି ଇଚ୍ଛା ହବ ତାହେଲେ ସେଥିରେ ଚୁନା ମାଛ ପକେଇଦବ ଆଉ ଟିକେ ଭଲ ଲାଗିବ। ନହେଲେ ଅଣ୍ଡା ଭୋଜିଆ। ଓହୋ ତୁ ଆଇଁ ଆଇଁଷ ଖାଉନା ନା କୌଣସି ଜୀବକୁ ମାରିକି ଖାଉନା ନା
ହଁ ହଁ। ଜୀବ ହତ୍ୟା ପାପ ନା ସେଥିପାଇଁ।
ନା ମତେ ଟିକେ ଚିକେନ ମଟନ ମାଛ ଖାଇବାକୁ ଭଲ ଲାଗେ।